ହାଲୋ।
ମୁଁ ଏଇ ବସିଥିଲି। ତମେ କଣ କରୁଚ?
ଆଉ ମୁଁ ବି ଏଇ ଶୋଇଛି।
ଆଚ୍ଛା।
ହଁ ଆଉ କଁ କରୁଛନ୍ତି ସମସ୍ତେ?
ସମସ୍ତେ ଉଁ ଉଁ ମମି ଆଉ ମୋ ସାନ ଭଉଣୀ କଣ ଉଁ ଆକ୍ସିଡେଣ୍ଟ ୱାକ୍ସିଡେଣ୍ଟ ହେଇଯାଇଚି ସେଇଥିପାଇଁ ଗଲେ ମତେ କହିଲେ କି ତୁ ଏଇଠି ଥା ଆମେ ଆସ୍‌ଚୁ।
ହ
ଭୋଉଣୀକୁ କଣ କିଏ ଠୋକି ଦେଇଛି?
କଁ କରୁଛି?
ସେ ଭଉଣୀକୁ କିଏ ଗାଡି ବାଲା ଠୋକି ଦେଇଚି ସେ କାନ୍ଦି କାନ୍ଦି ଆସ୍‌ଛି। ସେଇ ସ୍କୁଲ ରୁ ଆସ୍‌ଥିଲା କଁ ହେଇଛି ମୁଁ ବି ଭଲକିରି ଜାଣିନି। ସେ କାନ୍ଦୁଥିଲା ମାନେ ମୁଁ ସେଇଟା ପଚାରିମି ନା ମୁଁ ଏଇଠି ଯୋଉ କୋଶ୍ଚିନି କରୁଥିଲି ମମି ପା ଟି କଲେ ଯେମିତି ତାପରେ ମତେ କହିଲେ ତୁ ଏଇଠି ରହ ସେ ଗାଡି ବାଲା ଓଲଟା ଠୋକି ଦେଇ ଭଉଣୀକୁ କିଏ ଠେଲି ଦେଲା କଣ ଏଇମିତିଆ କହିଲା ସିଏ। ଆଉ ସେ ଗାଡି ବାଲା କଣ ତାର ହେଇଗଲା ସେ ଗାଡି ବାଲା କହୁଛି କି ମୋ ଗାଡି ଏବେ ତୁ ସଜାଡିକି ଦବୁ ମୋ ମମିଙ୍କ କହିବା କଥା ତୁ ଓଲଟା ସ୍କୁଲ ପିଲାଙ୍କୁ ଠୋକିଦଲୁ ତାପରେ ଏବେ କହୁଚୁ ଗାଡି ମୁ ସଜାଡିକି ତତେ ଦେମି। ମତେ କହିଲେ କି ତୁ ଏଇଠି ଥା ମୁଁ ଆସେ ସେ କଣ କହୁଚି?
ଓହୋ।
ହୁଁ। ଆଉ ଯୋଉଟି ଛଡା ହେଇଥିଲା ସେଇଠୁ ପଚାରିମି?
ହଁ ହଁ।
ହଁ
କହ।
ମେ କେତେ ନମ୍ବରରୁୁ ଛାଡିଥିଲୁ? ସହରର ପୌର ସଂସ୍ଥା ଭୂମିକା କଣ? ତେଇଶ। ସହରର ଆବର୍ଜନା ପରିଚାଳନା ତେଇଶ।
ହଁ ତେଇଶି ତେଇଶ।
ହଁ ସହରର ଆବର୍ଜନା ପରିଚାଳନା କାହିଁକି ଆବଶ୍ୟକ?
ଅଁ। ସହରରେ ପ୍ରତିଦିନ ବହୁ ପରିମାଣର ଆବର୍ଜନା ସୃଷ୍ଟି ହୁଏ ଏହାକୁ ଠିକ ପାଭାର୍ ରେ ପରିଚାଳନା ନକଲେ ପରିବେଶ ପ୍ରଦୂଷିତ ହୁଏ ଏବଂ ବିଭିନ୍ନ ରୋଗ ଅ ବ୍ୟାପିପାରେ ଆବର୍ ଜନ ପ୍ରଥିକରଣ ପୁନଃ ବ୍ୟବହାର ଓ ସଠିକ୍ ନିଷ୍କାସନ ଦ୍ୱାରା ସହରକୁ ସ୍ବ ସ୍ୱଚ୍ଛ ଓ ସୁସ୍ଥ
ହଁ
ରଖାଯାଇପାରେ ଉଁ ତାପରେ ସହରର ଜନ ସଂଖ୍ୟା ବୃଦ୍ଧି ପ୍ରଭାବ କଣ?
ଆତ୍ୟଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହରର ବସସ୍ଥାନ ନା ପାଣି ବିଦ୍ୟୁତ୍‌ ଓ ପରିବହନ ଉପରେ ଚାପ ପଡିଯାଏ ଏହା ଏଁ ଟ୍ରାଫିକ ସମସ୍ୟା ପ୍ରଦୂଷଣକୁ ବେକାରୀ ସୃଷ୍ଟି କରିପାରେ। ତେଣୁ ଯୋଉ ଯୋଜନା ବନ୍ଧ, ନଗର ବିକାଶ ଅତ୍ୟନ୍ତ ଆବଶ୍ୟକ।
ତାପରେ
ହାଲୋ।
ହଁ ତାପରେ ପଚାରୁନ।
ସହରରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱ କଣ?
ସହର ପାର୍କ, ସହରବାସୀଙ୍କ ମନ ବିଶ୍ରାମ ସ୍ଥାନ ଏଠାରେ ଲୋକମାନେ ସଳକ ସକାଳ ଓ ସନ୍ଧ୍ୟା ରେ ବ୍ୟାୟାମ କରନ୍ତି। ଏବଂ ସୁସ୍ଥ ବାୟୁ ଉପଭୋଗ କରନ୍ତି। ପାର୍କ